ସାଙ୍ଗ କଣ ରଜ ଗୋଟେରେ ଆସିଲୁନିମ?
ର ଯେ ମୁଁ ଆଉ ଯାଇପାରୁନି ଘର ପରିସ୍ଥିତି ଟିକେ ଆଡେ ଟିକେ ରହିଲା ବାପା କହିଲେ ଆଡେ ଝିଅକୁ ମାଉସୀଘର ମାମୁଁଘର ଭାର ନେଇଯିବୁ।
ହଁ।
ଆଉ ଏମତି କଥା ଆଉ ଭାବୁଚି
ହଁ ସମସ୍ତେ ସବୁ ସାଙ୍ଗମାନେ ଆସିଥିଲେ ଆମ-କୁ ତତେ ଖୋଜା ହେଲା ତୁ ଆଇଲୁନି।
ଯାଇପାଇଲିନି ଆଉ ଛାଡ ଆର ବର୍ଷକୂ ଦେଖିବା।
ଆଉ କୋଉ ଦିନ ଆସିବୁ ଯେ?
ଏଇ ଜୁଲାଇ ସାତ ଆଠରେ ଯିବି। ମୁଁ ଭୁବନେଶ୍ୱରରେ
ଭୁବନେଶ ରରେ ରହୁଚୁ। ଆଉ ଯୋଉ ରହୁଥୁଲୁ ପା କେନ୍ଦ୍ରାପଡାରେ?
ନାଇଁ ସେଠୁ ପଳେଇ ଆସିଲି ଆଉ। କାମ ଭଲ ହେଲାନି ଆଉ।
ଓ ହୋ।
ହୁଁ
ହାଲୋ।
ହଁ ବର ସେ ଏମିତି ଚାଲଲିଛି ଆଉ।
ଆଉ ମାଉସୀ କେମିତି ଅଛନ୍ତି?
ହଁ ବହୁତ ଭଲ। ତୁ କୋଉଠିି ଏବେ? ତୁ କୋଉଠିି ଏବେ?
ଆଉ। ପଢୁଛି ଗୋଟେ କୋର୍ସ